ଓ।
ଆଜ୍ଞା କୁହନ୍ତୁ କେମିତି ଅଛନ୍ତି?
ମୁଁ ତ ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ବହୁତ ବଢ଼ିଆ ଅଛି।
ଖାଇଦେଲେ।
ହଁ ହଁ ଖାଇ ସାରିଲାଣି ଆପଣ?
ହଁ ମୁଁ ବି ଖାଇସାରିଲିଣି।
କଣ ଖାଇଛନ୍ତି?
ହୁଁ ଭାତ ଭଜା ଶାଗ ଭଜା ହେଇଥିଲା। ଆଉ ଭେଣ୍ଡି ଭଜା ହେଇଥିଲା ଏମିତି ଖାଇଛି ଆଉ ହଁ ପଖାଳ ଭାତ ଆପଣ କଣ ଖାଇଛନ୍ତି ଗରମ ଖାଇସାରିଲେଣି କି?
ନାଇଁ ନାଇଁ ମୁଁ ବି ପଖାଳ ଖାଇଛି।
ପଖାଳ ଖାଇଛନ୍ତି?
ଘର ହୁଁ ଆ ଘରେ ସମସ୍ତେ କିଏ କି ଅଛନ୍ତି?
ଘରେ ବାପା ବୋଉ ଭାଇ ମୁଁ ଜେଜେବାପା ଜେଜେମା। ଆଛା ଆପଣଙ୍କ ଘରେ କିଏ ଅଛନ୍ତି?
ଆମର ଅଛନ୍ତି ମା ଦିଦି ଭାଇ ପୁତୁରା ଝିଆରି। ଠ
ଆଚ୍ଛା।
ଘରେ ସମସ୍ତେ ଭଲ ଅଛନ୍ତି।
ହଁ ସମସ୍ତେ ଭଲ ଅଛନ୍ତି।
ଆପଣଙ୍କର ସିଆଡେ ଆଜ୍ଞା।
ହୁଁ ଏପ
ଆପଣଙ୍କର ସେପଟେ ଫେମସ କଣ? ହଁ ରାକ୍ଷୀ ବାନ୍ଧିବିନି କେମିତି ଆପଣଙ୍କର ଭାଇ ଅଛନ୍ତି ବା?
ହଁ ସବୁ ବର୍ଷ ରାଖି ବାନ୍ଧୁଛନ୍ତି?
ଆଜ୍ଞା ଆପଣ?
ହଁ କି ବାନ୍ଧେ?
ଆପଣଙ୍କ ଆଡେ ରାକ୍ଷୀ ପୂର୍ଣ୍ଣିମ କେମିତି? ଆପଣଙ୍କର ରାକ୍ଷୀ ପୂର୍ଣ୍ଣିମା କେମିତି ପାଳନ କରନ୍ତି?
ରାକ୍ଷୀ ପୂର୍ଣ୍ଣିମାତ ସବୁ ବର୍ଷ ଭାଇକୁ ରାକ୍ଷୀ ବାନ୍ଧେ ଆଉ ଶାଶୁଘରକୁ ଗଲାପରଠୁ ଆଉ ଆସିପାରୁନି ତରାକ୍ଷି ଭାଇ ପାଇଁ ପ ପଠେଇ ଦଉଚି ଆଉ ମିଠା ରାଖୀ ସବୁ ପଠେଇଦିଏ ଭାଇ ପାଇଁ ତାର ସେନିଜେ ନିଜେ ତା ବାନ୍ଧିଦିଏ ଆଉ ବହୁତ୍ ମନବି ଦୁଃଖ ହୁଏ ଆସିପାରେନି ବେଳେ ବେଳେ ଆସେ ବେଳେ ବେଳେ ବର୍ଷେ ବର୍ଷେ ଆସିପାରେନି ଆଉ ମିସ୍ କରେ ମୋ ଭାଇକୁ ଆଉ। ଯେତେବେଳେ ଛୋଟ ଥିଲି ପୁରା ହାଲୋ।
ଆଜ୍ଞା କୁହନ୍ତୁ?
ଆଚ୍ଛା ଶୁଭା ଗଲାନିତ ସେଥିପାଇଁ। ମୁକହିଲି ମାନେ ଯେତେବେଳେ ଛୋଟ ଥିଲି ପୁରା ଅ ସେତେବେଳେକି ମୁଁ ଖୋଜେ ନାହିଁ ମୋର ଗୋଟେ ଭାଇଟେ ଖାସ୍ ଥାଆନ୍ତା ମୁଁବି ତାହାତରେ ଏମିତି ସବୁ ବର୍ଷ ରାକ୍ଷୀ ବାନ୍ଧନ୍ତି। ଆଉ ଭଗବାନଙ୍କୁ ସବୁବେଳେ କୁହେ ନାଇଁ ମତେ ଭାଇଟେ ଦିଅନ୍ତୁ। ଆଉ ଭଗବାନବି ମୋଡାକ ଶୁଣିଚନ୍ତି ଭାଇଟେ ଦେଇଚନ୍ତି। ମଁ ଦଶ ବର୍ଷ ପରେ ମୋଭାଇ ହେଲା। ମାନେ ସେମୋଠୁ ପୁରା ଦଶ ବର୍ଷ ସାନ ଦଶ ବର୍ଷ ପର୍ ପର୍ଯ୍ୟନ୍ତ ମୋହାତ କେବେ ଖାଲି ରୁହେନି ମୋ ବାବା ସବୁ ବର୍ଷ ରାକ୍ଷୀ ଆଣିକିନା ସେମୋ ହାତ ତରେ ମବାବା ବା ଆନ୍ଧି ଦିଅନ୍ତି ରାଖୀ।
ଆଚ୍ଛା।
ଆଉ ମୋଭାଇ ହେଲା ପରେ ତାଠୁ ତାହାତରେ ସବୁ ବର୍ଷ ରାକ୍ଷୀ ବାନ୍ଧେ ଆଉ।
ଏବେ ଭାଇ କେତେ ବର୍ଷ ହେଲାଣି?
ଏବେ ଭାଇ ଦଶମରେ ପଢୁଛି। ତବହୁତ ମାନେ ଦୁଷ୍ଟ କୁହନ୍ ତାକଥା କାଇହିଁ କହୁଚନ୍ତି ଏତେ ମାନେ ସେଛୋଟ ହେଇକିନା ମାନେ ମୋଏ ଏତେ ବଡ଼ ହେଇକିନାବି ତାସହିତ ମାନେ ମାଡଗୋଳ ଆମର ଦିନ ରାତି ଚାଲେ। ସେମାନେ ପୁରା ପାଣି ଢାଲିଦବ ପୁରା ମୋଉପରେ ନହେଲେ ବାଡେଇଦବ ପିଢା କି ବାଡ଼ି ଯାହା ଧରିଥିବ ଫୋପାଡ଼ି ଦବ ମୋଉପରୁ ବାଡିଦବ ଘରେ ବହୁତ୍ ମାନେ ଦୁଷ୍ଟ ହୁଏ।
ସାନ ବୋଧେ ସିଏ?
ହଁ ସାନପା କହୁଚି ଦଶ ବର୍ଷ ମୋଠୁ ସାନ ପୁରା।
ସାନ ମାନେ ଦୁଷ୍ଟ ହୁଅନ୍ତିତ ଆଉ।
ହଁ ହଁ ଆଉ ମାରତ ଜାଣିଚନ୍ତି ପୁଅ ମାନେ ବହୁତ୍ ଗେହ୍ଲା ହେଇଥାନ୍ତି। ଆ ବୋଉତ ବେଶୀ ବାଡ଼େନି ଯାହା ଯାହାବି କିଛି ମାନେ ଅଭିଯୋଗ ଆସେ ସବୁ ବଡ଼ ଉପରେହିଁ ସୁ ସୁଜିଯାଏ।
ହଁ ହଁ।
ମା ମାନେ ବୋଉ ମତେ ବାଡେଇ ପକାଏ।
ଆପଣଙ୍କର ସିଆଡ଼େ ରଜ କେମିତି ପାଳନ କଲେ?
ହଁ ରଜ ବହୁତ୍ ଭଲରେ କଟିଲା ଆଉ ଏତ ଗାଁକୁ ଆସିଚି। ଆଉ ଗାଁରେ ମହୋତ୍ସବ ହଉଥିଲା ରଜ ମହୋତ୍ସବ ଯାଇଥିଲୁ ବୁଲିଆକୁ ସବୁ ସାଙ୍ଗସାଥି। ଦେଖା ହେଲା ବହୁତ୍ ଦିନି ହେଲା ଦେଖା ହେଇ ନଥିଲା ସବୁ ସାଙ୍ଗସାଥି ସେଇଠି ଏକାଠି ହେଇକିନା ଦେ ଦେଖା କଲୁ ବୁଲିଲୁ ଗୁପଚୁପ୍, ଆଇସ୍କ୍ରିମ୍ ସବୁ ମିଶିକି ଖାଇଲୁ ସେଠି ରଜ ପାନ ବି ଖାଇଲୁ। ଦୋଳି ଖେଳିଲୁ ଆଉ ଘରେ ପୋଡପିଠା ଆରିସା, କାକେରା ଏମିତି ମା ସବୁ କରିଥିଲେ ଘରେ। ଖାଇଥିଲୁ ଆପଣ ପୋଡପିଠା ଖାଇଚନ୍ତି ନା?
ପୋଡପିଠା ତ ଆମର ରଜରେ ସବୁ ବର୍ଷ ହୁଏ। ସେଇଟା ତ ପ୍ରସିଦ୍ଧ ରଜରେ ପୋଡ଼ ପିଠା ହବା କଥା ହବ ମଣ୍ଡା ପିଠା, କାକରା ପିଠା, ଆରିସା ପିଠା ତାପରେ ଚକୁଳି ପିଠା, ପୋଡ ପିଠା ଏରା ସବୁ ହେଇଥିଲା। ଅ- ଆପଣଙ୍କୁ କୋଉ ପିଠା ଭଲ ଲାଗେ?
ମତେ ତ ଚକୁଳି ପିଠା ସବୁଠାରୁ ଭ ଭଲ ଲାଗେ। ଆଉ ନହେଲେ କେ ମାନେ ଖାଲି କାକେରା ଯଉ ପୁର ଦିଆ କାକେରା ମୁଁ ଖାଏନି ମତେ ଭା ମତେ ଭଲ ଲାଗେନି ମତେ ଖାଲି କାକେରା ଟା ମତେ ଭଲ ଲାଗେ ବିନା ପୁର ଦିଆ ଯଉଟା।
ଆପଣଙ୍କ ସେପଟେ କଣ ଜାଗା ଅଛି ପ୍ରସିଦ୍ଧ ଜାଗା ଯଉଠି କିି ବୁଲିଆକୁ ଯାଇହବ?
ଏପଟେ ଆମର କପିଳାସ ଅଛି, ଯୋରନ୍ଦା ଅଛି ତମର କଣ ଅଛି?
ଆମର ଏପଟରେ ଲିଙ୍ଗରାଜ୍ ଅଛି। ଆଉ ଇସ୍କନ୍ ଅଛି ତାପରେ ଆପଣଙ୍କର ଜଗନ୍ନାଥ ମ ପୁରୀ ତ ଏଇ ପାଖେରେ।
ଆମର ଏପଟେ ଆହୁରି ଅଛି ସପ୍ତଶଯ୍ୟା ଅଛି, ସାପୁଆ ଡ୍ୟାମ୍ ଅଛି। ଏଠି ଦଣ୍ଡାଧାର ଡ଼୍ୟାମ୍ ବି ଅଛି ବହୁତ୍ ଭଲ ଭଲ ଜାଗା ଅଛି।
ଆମର ଏପଟେ ବାଲିଯାତ୍ରା ବି ହୁଏ ବହୁତ୍ ମାନେ ପ୍ରସିଦ୍ଧ ବାଲିଯାତ୍ରା ଆପଣ ମାନେ କେବେ ଆସନ୍ତୁ ବାଲିଯାତ୍ରା ବୁଲିବେ ବହୁତ୍ ଉମ୍ ମାନେ ବହୁତ୍ ଆଡୁ ଲୋକ ଆସନ୍ତି ତ ପର୍ଯ୍ୟଟକ ମାନେ। ତ ଏଠି ଆମର ହଁ ଏଠି ଆମର ଦୋ ଦୋକାନ ବଜାର ସବୁ ପଡିଥାଏ ତାପରେ ଦୋଳି ବିଭିନ୍ନ ପ୍ରକାର ଦୋଳି ବି ଲାଗିଥାଏ। ହଁ ବ୍ରେକ୍ ଡ୍ୟାନ୍ସ ହଉ କି ରାମ୍ ଦୋଳି ହଉ
ମୁଁ ତ ଯାତ୍ରା ଗଲା ମାନେ ହିଁ ଆଗେ ଦୋଳି ଖେଳିବି।
ତାପରେ ଏଠି ମାନେ ପ୍ରସିଦ୍ଧ ହଉଚି ଠୁଙ୍କା ପୁରୀ ବାଲିଯାତ୍ରାରେ। ସେ ବାଲି ପଛେ ପଶି ଯାଉ ଲୋକ ଛାଡିବେନି ଖାଇବା।
ଭଲ କଥା।
ବାଲିଯାତ୍ରା ପ୍ରବଳ ଭିଡ ହୁଏ ମାନେ ମୁଣ୍ଡ ଖାଲି ଦେଖାଯାଉଥିବ ଆଉ କିଛି ଦେଖାଯିବନି। ଏତେ ଭିଡ ଆଉ ବେଶୀ ରବିବାରେ ବହୁତ ଭିଡ ହୁଏ।
ଆଚ୍ଛା।
ଏପଟରେ ଆମର କୋଣାର୍କ ବି ଅଛି ନା ଆପଣ କେବେ ଆସନ୍ତୁ। କୋଣାର୍କ ବୁଲିବେ କୋଣାର୍କ ଆମର ଅତିହ- ଐତିହ। ହୁଁ।
ଯାଇଚି ଆମେ ସାଙ୍ଗସାଥି ଦାଦାଙ୍କ ସହିତ ଥରେ ଯାଇଥିଲୁ ଆମେ। ଏପଟେ ପୁରୀ, କୋଣାର୍କ, ନନ୍ଦନକାନନ ଏମିତି ବୁଲିକିନା ଆସିଥିଲୁ।
ବ- ବଟନିକାଲ୍ ଗାଡେନ୍। ଆଉ ଆପଣଙ୍କ ସିଆଡେ ବର୍ଷା ହଉଚି ନା ନାଇଁ?
ହଁ ବର୍ଷା ତ କାଲି ହେଇଥିଲା ଆଜି ଏପର୍ଯ୍ୟନ୍ତ ଖରା ବ ଅଛି। ଆଉ ଅଳ୍ପ ଟିକେ ଟିକେ ଏବେ ତ କାଁଆଳିଆ କଲାଣି ବର୍ଷା ହବ- ଉଠେଇଲାଣି ହବ କି କଣ ଆଉ। ହଁ
ଆପଣଙ୍କ ସିଆଡେ ଚାଷ କେମିତି ହଉଚି ଧାନ ଚାଷ ହଉଚି?
ହଁ ଆମ ଆଡେ ଧାନ ଚାଷ ହଉଛି ଆମର ଏବେ ତ ତଳି ସବୁ ପଡିଛି। ହେଇନି ଗଛ ହେଇନି ସବୁ ତଳି ପକା ହେଇଛି ଏବେ। ଗଛ ହେଲେ ସବୁ ଧାନ ରୁଆ ହବ ଆଉ।
ଆଉ ବାରିରେ ପନିପରିବା ଲଗେଇଛନ୍ତି।
ହଁ ବାଡିରେ ସବୁ ଲାଗିଛି ଭେଣ୍ଡି ଗଛ ବରୁଉଡି। ବୋଇତାଳୁ ହାଲୋ।
ହାଲୋ।
ଶୁଭା ଯାଉନି କି ହାଲୋ। ହାଲୋ ଶୁଣି ପାରୁଛନ୍ତି ମୋ କ
ହାଲୋ।
ହଁ। ହଁ
କ ଉନ।
ମୁଁ କହିଲି ଆମର ଶୁଭା ଯାଉନି କି ଆପଣଙ୍କୁ।
ଏଇଠି ବସିଥିଲି ବା।
ହୁଁ ହୁ
ଚେକ୍ କରୁଥିଲି ପିଲାଙ୍କର।
ହାଲୋ।
ହ
ହାଲୋ।
ହଁ କୁହନ୍ତୁ।
ଆପଣ ବ୍ୟସ୍ତ ଅଛନ୍ତି ବୋଧେ।
ହାଲୋ।
ପୂଜା କହିଲା ତ ତାକୁ ସେ କାଇଁ ଆସିନି ଆଉ।
ହାଲୋ।
ଆପଣ ଘରେ ବ୍ୟସ୍ତ ଅଛନ୍ତି କି।
ହାଲୋ।
ଆଚ୍ଛା।
ଆପଣ ଘରେ ବ୍ୟସ୍ତ ଅଛନ୍ତି କି।
ନାଇଁ ନାଇଁ କୁହନ୍ତୁ।
ଅ ଶୁଣିଲେନି ତ କଥା ସିଆଡ଼େ କଥାବାର୍ତ୍ତା ହଉଛନ୍ତି।
ସେ ଆଉ କଣ କୁହନ୍ତୁ।
ନାଇଁ ଆପଣଙ୍କ ବାଡ଼ିରେ କଣ ଲଗେଇ ଚନି।
କଁ କଁ ହେଇଛି।
ମୁଁ କହିଲି ଆପଣଙ୍କ ବାଡ଼ିରେ କଣ ଲଗେଇଚନ୍ତି।
ହାଲୋ।
ହାଲୋ।
ଖାଇନି। ହାଲୋ।
ହଁ।
କୁହ।
ମୁଁ କହିଲି ଆପଣ ବ୍ୟସ୍ତ ଅଛନ୍ତି କି?
ହଁ ମୁଁ ତାର ଦେଇଥିଲି ବା କଣ